ହଁ ଭାଇ କୁହନ୍ତୁ।
ଭାଇ ଭଲ ଅଛନ୍ତି।
ଭଲ ଅଛି ଭାଇ ଆଉ ଆପ
ଭାଇ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ
ଆଉ କଣ କରୁଛନ୍ତି ଏବେ?
କିଛି ନା ଭାଇ ବୁଲୁଚି ରାସ୍ତାରେ ଥଣ୍ଡା ପାଇଁ।
ଓହୋ। ଗରମ ହଉଚି ଆପଣଙ୍କ ଆଡେ କି?
ଆଜ୍ଞା।
କଣ କରିବା ଭାଇ ଦେଖ ଆ ମୁଁ ବି ସେ ଘ ଘରେ ବସିଛି ବିରିିକି ଡିଆ ହଉଥିଲି, ଏବେ ଯାଇଛିି ଛାତ ଉପରେ ବସିଛି ପବନ ଖାଉଛି କଣ କରିଆ?
ଆଁ ଆ
ଆଉ ଏବେ ରଜ ପ ରଜ ଗଲା। ରଜରେ କିଛି ବୁଲିବାକୁ ଗଲେ କି କୁଆଡେ?
ନାଇଁ ଭାଇ ବୁଲିବା ପାଇଁ ତ କୁଆଡେ ଯାଇନୁ ଆଉ? ଘରେ ହିଁ ଥିଲି, କାମ ଥିଲା ସେଟା।
ଓହୋ ହୋ ଏମିତି କଥା ତାହେଲେ। ଆଉ ଆଜି, ଆଜି କଣ ଖାଇଛନ୍ତି?
ଭାତ, ଡାଲି ଆଉ ଆଳୁ ଭଜା, ମିକଚର ହେଇଥିଲା ଆଉ।
ଆ ବଢିଆ ରାତିରେ ଖାଇବା। ସିମ୍ପୁଲ ଖାଇଆ, ମୋର ଭାଇ ତାଠୁ ଆପନରୁ ଆହୁ ସିମ୍ପୁଲୁ। ପଖାଳ ଭାତ, ଆଳୁ ସିଝା, ବାଇଗଣ ସିଝା ଆଉ ସଖାଳେ କିଛି ତରକାରୀ ବଳିଥିଲା ସେୟାକୁ ଖାଇ ଦେଇଛି ଆଉ।
ସେଟା ତ ବେଷ୍ଟ ଭାଇ ଆଉ।
ହଁ କଣ, ଆଉ କଣ କରିବା ଭାଇ, ଏଇ ଯୋଉ ଖରା ହଉଛି ଇ ଶୁଖିଲା ଭାତ ଖାଇବା ସଖାଳ ଓଳିକି ସେ ଝାଡା ବାନ୍ତି ପଡିଯିବା।
ହଁ ଆମ ଆମ ଆଡେ ଟିକେ ଟିକେ ବର୍ଷା ହେଇଥିଲା ନା ଭାଇ, ସେଟା ପାଇଁ ଭାତ
ଭାଇ ଯାହା ହଉ ଭଲ। ଆପଣ ବର୍ଷା ହଉଛି ବହୁତ ବଡ କଥା। ଆମ ଆଡ଼େ ବର୍ଷା ଆମେ ଦେଖୁନୁ କିଛି।
ହୁଁ।
ହଁ କରିଆ ଭାଇ ଦେଖ, ଆଉ ଆପଣ ଆଡ଼େ କିଛି ଖେଳ ଫେଳ ଦେଖନ୍ତି ନା ନାହିଁ?
ନାଇଁ ଭାଇ ଏବେ ତ ଆଉ କିଛି ଖେଳ ଫେଳ ଦେଖିନି ତ ଆଉ
ଆ କ୍ରିକେଟ୍ ଖେଳନ୍ତି କି ନାଇଁ ଆପଣ?
ଟୋଲ ଯାହା ଟି
ଯାହା ହଉ। ଆପଣ ତାହଲେ ଫିଫା ବିଶ୍ଵକପ ଦେଖୁଥିବେ ଆପଣ?
ନାଇଁ ଭାଇ ମୁଁ ସେ ଟାଇମରେ ନଥିଲି ଗୋଟେ କାମରେ ଯାଇଥିଲି ତ ଆଉ ଟାଇମ ହଁ ସମୟ ହଉନଥିଲା ଦେଖିବାକୁ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କ ବୁଲାବୁଲି କରନ୍ତି ନା ନାହିଁ? ମୁଁ କହିଲି ଏଇ ଯେ ବର୍ଷ ଯାକ ଯେତେବେଳେ ଯାଉଛି ବର୍ଷକରେ ଆପଣ କିଛି ଅ ମାନେ ପର୍ଯ୍ୟଟନ ସ୍ଥାନ ହଁ।
ହଁ ଭାଇ ପର୍ଯ୍ୟସ୍ଥଳ ସ୍ଥାନ ଏମିତି ଏବେ ଜଷ୍ଟ ଯାଇଥିଲୁ ଭାଇ ଏ ତିନି ଚାରି ଦିନ ତଳେ ଜିରାଙ୍ଗ ଯାଇଥିଲୁ ଭାଇ ବୁଲା
ଯା ହଉ ବହୁତ ବଢିଆ ବହୁତ ସେଦିନ ବହୁତୁ ପାଣି ଫାଣି ହେଇଯାଇଥିବ ଲାଗୁଚି?
ହଁ ଭାଇ।
ଆଜ୍ଞା ଆଜ୍ଞା। ମୁଁ ଶୁଣିଚି ମୁଁ ଯାଇନି କିନ୍ତୁ ବହୁତ ଲୋକଙ୍କ ଠୁ ଶୁଣିଚି ବିଷୟରେ
ସେଠି ମଲଲ
ଆଉ ଆପଣ ଏବେ ଯୋଉ ଆମର ରଥଯାତ୍ରା ଆସୁଚି ବୁଲିବାକୁ ଆସୁନାହାଁନ୍ତି? ମୁଁ ବି ଯାଉଛି ରଥଯାତ୍ରା ବୁଲିବା ପାଇଁ।
ନାଇଁ ଭାଇ ସେ ଟାଇମ ରେ ଗହଳି ପ୍ରବଳ ହଉଛି ନା
ଆଜ୍ଞା। ବୁଝିପାଇଲିି ବୁଝିପାଇଲି। ସେଇଟା ଆପଣ ଯୋଉ କହିବାଟା ଠିକ କଥା। ତ ବର୍ଷ ଯାକରେ ତ ଥରେ ଆଜ୍ଞା। ବର୍ଷ ଯାକରେ ଥରେ ହିଁ ଭଗବାନ ବାହାରିବେ ବାହାରକୁ ନା ଆସ ସେଇଟା ହେଲେ ବଡ କଥା।
ଆଜ୍ଞା। ହେଲେ ହଉ ଭାଇ ଦେଖିବା କଣ ହଉଁଛି ସେ ଟାଇମ ସେ ସ
ଆଉ ଘରେ କେମିତି ସବୁ ଅଛନ୍ତି, ଭଲ ଖାଇ ପିଇବା ସରିଲାଣି ଘରେ ଲୋକଙ୍କର?
ହଁ ଭାଇ, ସବୁ ଶୋଇଲେଣି।
ଆଜ୍ଞା, ଭଲ କଥା
ଆଉ, ଆପଣଙ୍କର?
ହଁ ଆମ ଘର ଲୋକ ଖାଇକି ଶୋଇବା ପାଖାପଖି ହେଲେଣି, ମୁଁ କିନ୍ତୁ ଛାତ ପରେ ବସିଛି ଆଉ ପବନ ଖାଉଛି ଟିକେ ଆଉ କଣ କରିବା, ଘର ଲୋକ କାଇଁ ତ ସବୁ କିିଛି କରିବାକୁ ପଡିବ, ଆଜ୍ଞା, ନିଜେ ଘରେ ଯିଦି ଗୋଟେ ମର୍ଦ ଟୋକା
ହଁ ଭାଇ ହଁ ହେଇଟା, ଘରର ବଡ ସବୁ ହେଲେ ତ ବହୁତ
ଆଜ୍ଞା, ସେଇଟା ପ ଏବେ ସେହି ପରିସ୍ଥିତିରେ ମୁଁ ଅଛି, ତ ଭାବନ୍ତୁ ତାହାନେ କଣ ହୋଇଥିବା ମୋ ସମସ୍ତ ସହ
ମୁଁ ବି ଭାଇ, ମୁଁ ବି ବଡ ନା ଘରେ ସମସ୍ତଙ୍କଠେ
ଆଜ୍ଞା, ଆଜ୍ଞା ସେଇଟା ତା ବୁଝି ଆଜ୍ଞା ବୁଝିପାରୁଥେ ଯୋଉ କି ପରିସ୍ଥିତି କଞ୍ଚ ଆଇଲ ଆ
ଘରେ କହୁଛନ୍ତି କୁଆଡେ ଚାକିରିୀ କରୁନୁ କିଛି ନାହିଁ, ଗାଈ
ଆଜ୍ଞା, ଆଜ୍ଞା, ସେଇଟା ମୁଁ ଆପଣଙ୍କ ସହିତ ଯାହା ହଉଛି ମୋ ସହିତ ବି ସହିତ ସେଆ ବି ହେଉଛି।
ହଁ ଏଇ
କଣ କରିବା ଭାଇ, ଆପଣ କହିବାକୁ ଗଲେ ଆମେ ମଧ୍ୟସ୍ଥି ଘରେ ପିଲା, ତ ଆମର
ହଁ
ଚାକିରିଖଣ୍ଡେ ଯଦି ଗୋଟେ ହେଇଯାଉଛି, ତ ଘର ଲୋକ ଖୁସି ମାନେ, ସେ ଭାବେ ଯେ ଆମର ସବୁ କିଛି ଆମେ ପାଇଗଲୁ, ଆମର ଗୋଟେ ଚାକିରି ପାଇଲେ ଭ ସବୁ କିଛି ପାଇଗଲେ, ଚାକିରି ନିହାତି ଦରକାର, ଆଜ୍ଞା। ତାପରେ ବି ଧ ବନ୍ଧୁ ଏବେ ଯୁଗ ଯ ଚାକିରି ନକରିବା, ତ କେତେ ଦିନି ଆଉ ଦାଦନ ଖଟଆ, ଦାଦନ ହୋ ଟିକେ କେତେ ଦିନ ଚଳେ ଆପଣ ନିଜେ କହୁନାହାନ୍ତି। ଆମେ ସିନା ତାଦିନ ଖଟି ଯିବା, ଆମ ଆଗାମି ପିଢି କଣ କରିବେ?
ହଁ ଭାଇ, ସେମାନେ ବି କଷ୍ଟ କରିବେ, ନହେଲେ ଆମ ପରି କଣ କରିବେ ଆଉ
ଆଜ୍ଞା, ଆମ ଭଳି ତ କଷ୍ଟ ହେ ଲ ସେ ପିଲା କରୁନାହାନ୍ତି କାହିଁକି ନା? ପେଟରେ ପିଲା ବାହାରିଲା ମାନେ, ମାନେ, ସେ ମୋବାଇଲ ଧରିକି ବୁଲୁଛନ୍ତି।
ହଁ, ଆଜିକାଲିର ପିଲା ତ ଭାଇ ସେମିତି ଆଉ ଯୁଆଡେ ଦେଖିଲ, ସେଆଡେ ମୋବାଇଲ ଧରିକି ଯାଉଛନ୍ତି। ଆମ ଟାଇମ ରେ କିଛି ନଥିଲା ସେ ସେମିତି ଛୋଟ ଟାଇମ ରେ ମୋବାଇଲ ନାହିଁ, କିଛି ନାହିଁ, କିଛି ନାହିଁ।
ଆଜ୍ଞା, ଆଜ୍ଞା। କଣ କରିପାରିବା, ଯାହା ଦେଖା ଅଛି ଭଗବାନ ଯାହାକୁ ଯାହା ଦଉଛନ୍ତି ଦେବେ ଆଉ ସେଇ କାଳିଆ ଠାକୁର, ଯାହା ଇଚ୍ଛା
ହଁ ଭାଇ
ଆପଣଙ୍କ ଗାଁରେ ସାଙ୍ଗମାନେ ଅଛନ୍ତି? ହାଲୋ ହାଲୋ
ହଁ ଭାଇ
ମୁଁ କହିଲି ଆପଣଙ୍କ ଗାଁରେ ସାଙ୍ଗମାନେ ଥିବେ ତ ନିଶ୍ଚୟ।
ବାହା ବି ହେଇଗଲେଣି ଅଧା, ଆଉ କଣ କରିବା?
ଆଜ୍ଞା କଣ କରିବା, ସେମାନେ ଯଦି ରୋଜଗାର କରୁଥ କି ତାଙ୍କ ଘର ପରିସ୍ଥିତି ବହୁତ ଭଲ, ସେମାନେ ବାହା ବାହାର କରି ଠିକ୍ଠ ମାନରେ ଚିନ୍ତା ନେବେନି, ସେମାନେ ତ ବା ବାହାରିଲା ପରେ ତାଙ୍କ ଘର ପଇସାରେ ହିଁ ବଞ୍ଚିପାରେ କିନ୍ତୁ ଆମେ ତ ସେଇଟା କରିବା ଆମର କଷ୍ଟ ହବ କାହିଁକି ନା ଆମେ ଗୋଟେ କାମ ହଉଛି ଆମେ ଏପଟୁ ପଇସା ଟା ରୋଜଗାର କରୁନି। ତା ଘରରୁ ପୋଷି ପାରିବାନି ତ ସେ ଝିଅଟାକୁ ବାହାଲା ତାକୁ ପୋଷିବା କେମିତି।
ହଁ ଭାଇ ସେଟା ବି ଠିକ୍ କଥା ଆଉ।
ଆଜ୍ଞା। ଆମ ଜୀବନ ତ ଯୋଉ ଭଳିଆ ଚାଲିଚି ଏବେ ଭାବିଲେ ତ ସରୁନି କାହିଁ ନା ଆମର କେତେବେଳେ କଣ ହଉଚି ଜଣା ନାହିଁ ମୁଁ ଆଖି ଆଗେରେ ମୋ ସାଙ୍ଗ କି ଚାକିରି କରେନ୍ତି। ଆଉ କେତେ କେତେ ସାଙ୍ଗଙ୍କର ବିଶ୍ଵାସ କରିବେ ନାହିିଁ ମୁଁ ଏଇଟା କହୁଚି ବୋଲି। କଉଟ୍ରୁ ସାଙ୍ଗଙ୍କର ବି ମାନେ ମୃତ୍ୟୁବରଣ ହେଇଗଲାଣି ଯେ ସିଏ ଗୋଟେ ସାଙ୍ଗଟା ଏବେ ମୋର ସେ ଯାଉଥିଲା ବାଟରେ ତା ପଛ ଆଡୁ ନେଇ କାର ଅ ଗୋଟେ ଟ୍ରକ୍ ଟା ବାଡେଇହେଲା। ବହୁତ ଦୁଃଖ ଲାଗିଲା ସେଦିନ ଭାବିଲା ବେଳକୁ ଯେ ତାସାଥିରେ ଏତେ ମିଶିଥିଲୁ ତାକୁ ରାତିରେ ଫୁବି ଆଉ ସକାଳୁ ବି ବହୁତ୍ ଆସିଥିଲା ସାଙ୍ଗଟା ମର।
ହଁ ଭାଇ ଆସିବ ଆଉ ଏତେ ପିଲାଦିନଠୁ ସାଙ୍ଗ ହେଇକି
ଆଜ୍ଞା ସେ ଯୋଉ ଯୋଉ କଷ୍ଟ ଯଉ କସ ଲାଗିଲା ବେଳେବେଳେ ଭାବିଲି କାହିଁକି ସା ସାଙ୍ଗଟା ମୋ ଛାଡିକି ପଳେଇଲା ସେ ଥିଲେ ତ ଆମର ଆଉ କେତେ ମଜା ହେଇଥାନ୍ତା ମାନେ ଆମେ ତାନେ ଖେଳୁ ଜଉ ମାନେବି ବି ଯୋଉ ଖେ କ୍ରିକେଟ୍ ହଉ କି ଭଲି ହଉ କି ଯାହା ଖେଳଛୁ ତ ତା କଥା ବହୁତ୍ ମନେ ପଡ଼ୁଚି ଆମେ ବିଭା ଭାବିଚୁ। ଆମେ ଯେବେ ଆମ ଗାଁରେ ଟୁର୍ଣ୍ଣାମେଣ୍ଟ କି ଯାହା ଗୋଟେ ଖେଳ ବି କରୁଛୁ ଭାବୁଛୁ ତା ନାଁରେ ହିଁ ସେଇରା କରିବୁ ଏଥର କାହିଁକି ନା ଆମର ଗୋଟେ ଆମେ ସ୍ମରଣ ରହିବେ ଯେ ହଁ ଆମ ସାଙ୍ଗଟା ଆମ ପାଖରେ ଅଛି ବୋଲି ତା ନାଁରେ କିଛି ଗଲେ।
ଆ ମୋର ବି ସେମିତି କେତେ ଜଣ ସାଙ୍ଗମାନେ ଦୁର୍ଘଟଣାରେ ମରି ଯାଇଛନ୍ତି।
ଆଜ୍ଞା। ଭାବିଲା ବେଳକୁ ତ ବହୁତ ଦୁଃଖ ଲାଗୁଛି ସାଙ୍ଗମାନେ ଯେତେବେଳେ ପାଖରୁ ଛାଡିକି ଯାଆନ୍ତି ତ ନି ନିଜ ଲୋକଠୁ ବି ବହୁତ ବଡ ଲୋକ ଗଲାବେଳିଆ ଲାଗେ ସେମିତି କାହିଁକିନା ତାଙ୍କ ଆମେ ଯେତିକି ସମୟ ବିତେଇଛେ ତ ସେତିକି ସମୟ ଘର ଆମ ଘର ଲୋକଙ୍କ ସହିତ ଆମେ ବି ତେଇନି ଯେତିକି ମୁଁ ଭାବୁଛି। କାହିଁକି ନା ଆମେ ଭାବନ୍ତୁ ଯେଥିରେ ପାଠ ପଢୁଥିଲେ ଛୋଟ ବେଳେ ସପ୍ତମ ଅଷ୍ଟମ କି ନବମ ଦଶମ ବେଳେ। ତା ଆମେ ଗୋଟେ ଛୁଟି ପାଇଁ ଆମେ ଧର ଛୁଟି ମିଳିଗଲା କେତେ ବୁଲା ବୁଲି ସେ ଗୋଟେ ଦିନ ପାଇଁ କେତେ ବୁଲିଥିବେ ବୋଲି କେତେ ହସ ମଜା କରିଥିଲେ ସେ ମଜା ଖୁସି ଆଉ ଏବେ ତ ସମୟରେ ନାହିଁ। କାହିଁକି ନା ଆପଣ ଜାଣିଥିବେ ଯେ ଘର ଲୋକ ଯେତେବେଳେ ଆମେ ପାଠ ପଢ଼ିଥାଏ। ସେ ସବୁବେଳେ ଆମକୁ କହେ ଯେ ପୁଅ ତୁ ଦଶମ ଟା ପାସ୍ କରିଦେ ତୋର ଆଉ କିଛି ଜୀବନରେ ମାନେ ପରିସ୍ଥିରେ କିଛି ଅସୁବିଧା ନାହିଁ। ତ ସେଇଟା ପାସ୍ ହେଲା ପରେ ଭାବନ୍ତି ଯେ ଦ୍ଵାଦଶକୁ ଆସିବୁ ସେମାନେ କଣ କହିବେ? ଯେହେ ତୁ ଏଇଟା ଏଇ ଦ୍ଵାଦଶ ଟା ପାସ କରିଦେ ତୁ ଆଗରେ ଆଉ ତୋର କିଛି ଗୋଟେ ପରିଶ୍ରମ ତମ ପାଇଁ ଏତେ କିଛି କରିବାକୁ ପଡ଼ିବନି କିନ୍ତୁ ତୋ ଲାଇଫ ଯେତେ ବୁଲୁଛୁ ବୁଲ ଏ ହେଲେ ଆମେ ଠିକ ଜାଣୁଛେ ଯେ ଦ୍ଵାଦଶ ସରିଲା ପରେ ଆମର ଠିକ ଆମେ ସମୟ ଗାଉଛେ ଯେ ଆମେ ଚାକିରି ଟା କେମିତି କରିବା? ରି ଗଲେ ଆମ ଆମେ କେମିତି ବଞ୍ଚିବା ପଇସା ରୋଜଗାର କଲେ ତ ଘର ଲୋକଙ୍କୁ ଆମେ ଦେଇପାରିବା ଘର ଦ୍ଵାର ଗାଡି ପତ୍ର କେତେ କିଣା କିଣି ବାର ଅଛି ସେଇଟା ବି ଆମର କରିବାର ଅଛି ନା। ତ ଆମେ ଥ ମାନେ କହିବାକୁ ଗଲେ ମୁଁ ମତେ ଆମ ଘର ଲୋକେ କହିଲା ଭଳିଆ ଲାଲଚି ଦେଇଥିଲେ ଗୋଟେ ପ୍ରକାର କହିଲା ଭଳିଆ। ସେ ଦଶମରେ ତୁ ପାସ୍ କଲେ ତ ମୋବାଇଲ ଦବୁ ତ ମୁଁ ସେ ଲାଚରେ ପାଠ ପଢିଲି ଦଶମରେ ଭଲ ବି ମାର୍କ ରଖିଲି। ପାସ୍ ବି ହେଲି ତ ସେମାନେ ସେମିତି କହିଲେ ଯେ ଏବେ ମୋବାଇଲରେ ଦେଲେ ତ ପାଠ ପଢିବୁ ନାହିଁ ତ ଦ୍ବାଦଶ ପାସ୍ ହେଇଯା ମୋବାଇଲ ମୋବାଇଲ ଟେ ଦେବୁ ଦ୍ବାଦଶ ରେ ଭଲ ମାର୍ଗ ଆଣିଲେ। ସେଇଟା ବି ଆ ଲେଖ କିନ୍ତୁ ସେତେବେଳକୁ ବି କହିଲେ ତୁ ତ ଚାକିରି କଲାବେଳେ ପଇସାରେ ନିଜେ ପଇସା
ନିଜ ପଇସାରେ ନିଜେ କିଣିକି ୟୁଜ କରୁ।
ଆଜ୍ଞା, ତ ଭାବନ୍ତୁ ତାହେଲେ ଆମ ଜୀବନରେ କେତେ ପ୍ରକାର, ମାନେ କେତେ ଶୈଳୀରେ ଗଡି ଉଠି ଆସିଛେ।
ହଁ ସେଇ
କଣ କରିବା? ଆମ ଜୀବନ ଟା ତ ସେଇ ପ୍ରକାରର ଯେ କହିବାକୁ ଗଲେ ଆମେ ଗୋଟା ସେଟ କହିବାକୁ ଗୋଟେ କଣ ଭାବନ୍ତୁ, ଗୋଟେ ବଲ୍ ଟାଇପ ର କାହିଁକି ନା ବଲ୍ ଟାକୁ କଣ ଆମେ ଯେତେ ବା ଯେତେ ଗଲେ ଆମ ପାଖକୁ ଆସୁଛି। ସେଇଟାଇପ ଘରେ ଆମ ଯେତେ ଯାହା ଗଲେମ ଘର ଲୋକଙ୍କ ପାଖକୁ ଯାଉଛେ ଆମେ ବୁଝିପାରିଲେ, ଆମେ ଆମେ ବଞ୍ଚ ଯଦି ଆମ ଘ ଲୋକ ପାଇଁ ବଞ୍ଚିଛେ, ସିଏ ଆମ ପାଇଁ ଏତେ ଯାହା କରିବ ତାଙ୍କ ଆମେ ଗୋଟା ହିଁ ଆଶା ରଖନ୍ତି, ଏଇ ଗୋଟେ ଜବ୍ ଇ ଚାକିରିୀ ଆମେ ଏଇ ଚାକିରି ସେଇଟା ତାଙ୍କୁ ଦେଇଦେଲେ, ସେ ବହୁତ ଖୁସି ହୁଅନ୍ତି ସେ ଭାବନ୍ତି ଆମ ପିଲାଟା ତା ନିଜ ଗୋଡେ ଛିଡା ହେଇବ ତାକୁ ଆ ଆମର ଯ ମାନେ
କିଛି ଜରୁୁରତ ନାହିଁ।
ଆଜ୍ଞା, ତ ସେଇଟା ସେ ଚାହାନ୍ତି କଣ କରିବା? ଆଉ ଆପଣ ଆଉ କେମିତି କଣ? ରାତିରେ ଆଜି କଣ ଶୋଇବେ କେତେବେଳକୁ ନା ରାସ୍ତାରେ ଏବେ ବି ବୁଲଛନ୍ତି?
ନାଇଁ ଭାଇ, ଏବେ ଘରକୁ ଆସିଲି ହ ବେଶୀ ବୁଲିଲେ ବି, ବେଶୀ ବୁଲିଲେ ବି ପୋଲିସ ବୁଲୁଛନ୍ତି ନା
ଆଜ୍ଞା, ଆଜ୍ଞା, ନିଶ୍ଚୟ ଆପଣ ଲାଗୁଛି ସହରରେ ରହୁଛନ୍ତି, ଆଜ୍ଞା
ଆଜ୍ଞା, ହଉ
ନହେଲେ ପୋଲିସ ନହେଲେ ବୁଲନ୍ତେନି ନା, ହଉ ଆଜ୍ଞା, ଆପଣ ତ କଥା ବହୁତ ବଢିଆ ଲାଗିଲା, ଆଜ୍ଞା।
ଧନ୍ୟବାଦ ଭାଇ।
ଶୁଭରାତ୍ରି, ଶୁଭରାତ୍ରି ଆଜ୍ଞା, ସବୁ ଆଜ୍ଞା, ବହୁତ ବହୁତ ଆପଣ ଆଜ୍ଞା, ଆଜ୍ଞା, ଆପଣଙ୍କର ବି ମଙ୍ଗଳମୟହେଇପାରିବ ଆଜ୍ଞା, କାହିଁକି ନା? ମୁଁ ଚାହୁଁନ ଯେ -ମୋର ଏକୁଟେ କରନ୍ତି ମୁଁ ଯେତେ ଜଣ କଥା ହଉଛି କି ବୁଲାବୁଲି ମୋ ସାଙ୍ଗ ସମସ୍ତଙ୍କର ଭଗବାନ ମଙ୍ଗଳ କରନ୍ତୁ, ଆଜ୍ଞା, ଆଜ୍ଞା ରଖୁଛି ଶୁଭରାତ୍ରି, ଆଜ୍ଞା
ଆଜ୍ଞା।
ଆଜ୍ଞା।